ଲୋ ହାଲୋ ହଁ ଆଜ୍ଞା ଭଲ ଅଛନ୍ତି?
ହଁ ଭଲ ଅଛି। ଆପଣ ଭଲ ଅଛନ୍ତି?
ହଁ ଭଲ ଅଛି ଭଲ ଅଛି ଆଉ କଣ କରୁଥିଲେ କଣ କରନ୍ତି? ସବୁ ମାନେ କଣ କାମ ସରିଲାଣି?
ହଁ ଜଷ୍ଟ ଯାଇଥିଲି ଟିକେ କାମରେ ବାହାରକୁ ଟିକେ ଯାଇଥିଲି ତ ଆଜି ଟିକେ ଖରା ଟିକେ ପ୍ରବଳ ମାନେ ଖରା ଦିନ ଭଳିଆ ଖରା ହଉଚି ତ।
ହଁ ହଁ ହଁ।
ଜଷ୍ଟ ଯାଇକି ଏବେ ଆସିକି ଜଷ୍ଟ ବସିଥିଲି ଏମତି ଫ୍ରେଶ ହେଇକି ତାପରେ ଖାଇବା ପିଇବା ହବ ଟିକେ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ହଉ ହଉ ଏବେ ଖରା ଦିନଟେ ମାନେ ଖରାରେ ବୁଲିଲେ ବହୁତ ମୁଣ୍ଡ ଫୁଣ୍ଡ ବୁଲଉଛି ଆଜି ମୋର ବି ସେୟା ହେଲା ମୁଣ୍ଡ ବୁଲେଇଲା ମାନେ ଏମତି ବର୍ଷା ଦିନ ଏମିତି ଖରା ହବା ମାନେ ଅସମ୍ଭବ ହେଇଗଲାଣି ମାନେ
ହଁ ହଁ ମାନେ ଦି ଦି ଦିନ ହେଲା ଆମର ଅଞ୍ଚଳରେ ବି ଟିକେ ମାନେ ଦିଇ ଦିନ ହେଲା ବର୍ଷା ହଉଥିଲା ଆଜି ଟିକେ ପାଗ କଣ ହେଲା କେଜାଣି ଏଇ ଖରା ଦିନ ଭଳିଆ ଖରା ହେଇଛି ଆଜି। ଆଉ ଟିକେ
ସ୍ ବି ନାହିଁ ଏଇ ବର୍ଷ କଣ ସବୁ ଏମତି ଆସୁଛି ଖବରରେ ଶୁଣିବାକୁ ଏ ସେ ବର୍ଷା ନାହିଁ ବୋଲି ଦେଖାଯାଉ କଣ ହଉଛି ଲୋକମାନେ ବି ବହୁତ ହଇରାଣ ହଛି ଗରିବ ଲୋକ ହଁ। ସେଇଆସ ଲୋକମାନେ ବି ବହୁତ ହଇରାଣ ହଉଛନ୍ତି ମାନେ ଖରା ହବା ଯୋଗୁ ବହୁତ ହଇରାଣ ହଉଛନ୍ତି। ବହୁତ ଅସୁବିଧାର ସମ୍ମୁଖୀନ ହଉଛନ୍ତି।
ହଁ କଣ କରିବା ବର୍ଷା ତ ଆମ ମାନେ ହାତରେ ନାହିଁ ନା ଯାହା ଅ କରବାଲା ଦ ସେ ହୁଏ ଆଉ ଆଉ ଆମ କଣ୍ଟ୍ରୋଲ ତ ନାହିଁ।
ହୁଁ ହୁଁ ହୁଁ ହୁଁ ସେ ଏଇଟା ତ ଆମ ଲୋକମାନଙ୍କ ହୁଁ ଆମ ଲୋକମାନଙ୍କର ଭୁଲ ଯୋଗୁ ହିଁ। ଆମେ ଅସୁବିଧା ସମ୍ମୁଖୀନ କରିବାକୁ ଯାଉଛୁ।
ହଁ ସେଇଟା ବି ସତ କଥା ଆମ ଭୁଲ ଯୋଗୁଁ ହିଁ ଆମେ କରିବା କଥା ସେଇଟା ଆଉ
ଯୋଉ ଗଛ କାଟିବା ଏଇ ସବୁ କରିବା। ଆମ ହାତରେ ରହୁଛି କିନ୍ତୁ ଆମେ କଣ ଶୁଣୁଛୁ ନା ଆମେ କଣ ଜାଣୁଛୁ? କିଛି ନାହିଁ ଆମେ କିଛି ବି ପଦକ୍ଷେପ ନଉନୁ। ହଁ ଗଛଟେ ଲଗେଇବା ଆଜି କାଲି ସରକାର କେତେ ସୁବିଧା କରୁଛି। ଯେ ଗଛଟେ ଲଗାନ୍ତୁ ଗୋଟେ ଲୋକ ଗୋଟେ ଗଛ ଲଗା କହୁଛି କାହିଁକି ସେଇଟା ବି କିଏ କରୁଛି କି ସେତିକି ବି କିଏ କିଛି କରୁନାହାନ୍ତି। ହଁ ସେତିକି ଯଦି ହୁଅନ୍ତା ତାହେଲେ କେତେ ଉନ୍ନତି ହୁଅନ୍ତା।
ହଁ। ଗୋଟେ ଲୋକ ବି ଗୋଟେ ଗଛ କାଟି ଦଉଛି ବଟେ ସେଟା ଲଗଉନି ଯଦି ଲଗେଇଥାନ୍ତା ସେ ନା ଫ୍ୟୁଚରରେ ଆମ ଫ୍ୟୁଚରରେ ଆମ ପାଇଁ କାମ ଦେଇଥାନ୍ତା ନା ସେଇ
ସେୟା ସେୟା ସେୟା। ହୁଁ ହୁଁ ତାପରେ ଭବିଷ୍ୟତରେ ଆମ ଛୁଆ ଗୁଡାକ ବି ବହୁତ ହଇରାଣ ହେବେ।
ହଁ ସେଇଟା ମାନେ ଭାବି ପାରୁନାହାନ୍ତି ସେମାନେ ମାନେ ପଢ଼ା ପଢ଼ାପଢ଼ି ଲୋକ ବି ଯିଏ ପଢ଼ୁଛନ୍ତି ସିଏ ବି ଜାଣିନାହାନ୍ତି କି ଏମିତି ହୁଏ ବୋଲି।
ହୁଁ ହୁଁ ହୁଁ ଏମିତି ହଉଛି ଆଉ କଣ ପାଇଁ ଏତେ ଖରା ହଉଛି। ବର୍ଷା ଦିନ ଖରା ଦିନ ବର୍ଷା ହଉଛି ବର୍ଷା ଦିନ ଖରା ହଉଛି। ଏଇ ସବୁ ଯୋଉ ପାଗ ଆମେ ନିଜେ ନିଜେ ସବୁ ଅ ବଦଳି ଦେଇଛୁ। ନିଜ ହାତରେ ସବୁ ଥିଲା କିନ୍ତୁ ନିଜେ ବଦଳି ଦେଇଛୁ ସବୁ।
ହଁ ମାନେ ସେଇ ପାଠ ହିଁ ଆମେ ପଢୁଛୁ ବଟ ଯେତେବେଳେ ଆମେ କାମ କରିବାକୁ ଯାଉଛୁ ସେଇ କଥା ଟା ଭୁଲି ଯାଉଛୁ ଆ
ହଁ ଥଣ୍ଡା ହବା ରୁମରେ ଥଣ୍ଡା ହେବା ପାଇଁ ଆମେ ସବୁ ଲଗେଇ ଦଉଛୁ ଏସି ଲଗେଇ ଦଉଛୁ ସବୁ ଲଗେଇ ଦଉଛୁ କିନ୍ତୁ ତାର ପ୍ରଭାବ ଟା କେତେ ବାୟୁମଣ୍ଡଳ ଉପରେ କେତେ ପଡୁ ଛି କରୁନାହୁ। ସେଇଟା ଚିନ୍ତା କରିବା ଦରକାର ଆଉ ସେଇଟା ଭାବିବା ଦରକାର। ଯେ କି ଗରିବ ଲୋକ କେତେ କଷ୍ଟରେ ରହୁଛି ଖରା ସିନା ହଉଛି ଏତେ ଖରା ହଉଛି।
ସମସ୍ତେ ଏସି ଲଗେଇବେ କି କଣ ହବନି? ମାନେ ଭାରତର ହିଁ ବହୁତ ମାନେ ଆ ନିମ୍ନ ସ୍ତରରେ ଲୋକ ବି ରହୁଛନ୍ତି ସବୁ ତ ମାନେ ଏତେ ବନି ଶ୍ରେଣୀର ଲୋକ ନାହାନ୍ତି ନା।
ସେୟା ସେୟା ହୁଁ ଆଉ ଆପଣ ଏମିତି ମାନେ ଆ ଆମେ ସମସ୍ତଙ୍କୁ କହିଦେବା ଗଛ ଲଗାଅ କି ଏସ୍ କି ଲଗାଅନି କି ଏଇଟା କହିଦବା କିନ୍ତୁ ଆମେ ବି ନିଜେ ତ ସେୟା କରୁଚୁ। ଆମେ ନିଜେ ସେ ସେୟା କରୁଚୁ ସେୟା ଏ ତ ଭୁଲ କୋଉଠି? ଆଜିକାଲି ଯୁବକୁ ନେଇକି ଚଳେଇବା ପାଇଁ ହେଲା ବେଳକୁ ସେମିତି ହଉଚି କିନ୍ତୁ ଆମ ହାତରେ ଗୋଟେ ଜିନିଷ ଅଛି ଯେ ଆମେ ଗରିବ ଲୋକଙ୍କୁ କିଛି ସାହାଯ୍ୟ କରିପାରିବା।
ହଁ ଯାହା ଆମ ପକ୍ଷରେ ସମ୍ଭବ ତାହା କଲେ ବି ସମ୍ଭବ।
ସେୟା। ଭଲ ଏମିତି ଯୋଉ ମନ୍ଦିର ପାଖରେ ଯୋଉ ବସୁଚନ୍ତି ଏମିତି ଯୋଉ ବସୁଚନ୍ତି ମୁଁ ପ୍ରତ୍ୟେକ ମୋର ପୁଅର ଜନ୍ମଦିନ ଯେତେବେଳେ ଆସେ ମୋତେ ସେତେବେଳେ ମୁଁ ଟିକେ ସୁଯୋଗ ମିଳିଯାଏ। ଯେ ମୁଁ ସେତେବେଳେ ମୁଁ କଣ କରେ ଏମିତି ସାଙ୍ଗ ମାନଙ୍କୁ ଡାକିକି ସେଯୋଉ କେକ୍ ଫେକ୍ ଆଣିକି କାହିଁକି ଖର୍ଚ୍ଚ କରିବି।
ନା ସେଇଟା ତ ମାନେ ଉ ମାନେ ପଇସାର ଦୁରୁପଯୋଗ ସେଇଟା ହବ। ଖାଲି ମାନେ ଭଲ ଲାଗେ ସେଇ ମୁହୂର୍ତ୍ତ ପାଇଁ ଖାଲି ଭଲ ମାନେ ତାପରେ ସେଟା କିଛି ନାହିଁ।
କେବେ ବି କରିନି ସାର୍। ସେମିତି ଆଜ୍ଞା ମୁଁ କେବେବି କରେନି ମୁଁ ଯାଇ ମୁଁ ପାଖ ସାଇ ମନ୍ଦିରରେ ଅଛି। ମୁଁ ସାଇ ମନ୍ଦିରକୁ ପଳେ ଯାଏ।
ଆଜ୍ଞା।
ସେଇଠିକି ଯାଇକି ଯେତିକି ରଙ୍ଗ ମାନେ ଅଛନ୍ତି ସେମାନଙ୍କୁ ସମସ୍ତ ଙ୍କୁ ରୋଷେଇ କରିକି ନିଜେ ଖାଇବାକୁ ଦିଏ ଆଉ ମ ମତେ ବହୁତ ଭଲ ଲାଗେ ସେଇଟା ମୋତେ ମାନେ ବହୁତ ଶାନ୍ତି ମିଳେ ମୋର ଆତ୍ମାକୁ ବହୁତ ଶାନ୍ତି ମିଳେ ଯେ ହଁ କିଛିଟା ତ କରିଲି। ଆଉ ସେମାନଙ୍କୁ କେତେବେଳେ ଯଦି ଶୀତ ଦିନ ଆସ ଯାଏ ତ ମୁଁ ସେମାନଙ୍କୁ କମ୍ବଳ ଗୋଟେ ଗୋଟେ ଦେଇଦିଏ କିନ୍ତୁ ଖରା ଦିନ ପାଇଁ ମୁଁ କି କିଛି ବି କରିପାରେନି ସେମାନଙ୍କୁ। ସେଇଟା ଗୋଟେ ମନର ମନରେ ଦୁଃଖ ରହିଯାଏ‌। ଦୁଃଖ ରହିଯାଏ ଯେ ମୁଁ କିଛି ବି କରିପାରୁନି ଏତେ ଖରାରେ ଏତେ ହଇରାଣ ହଉଚନ୍ତି ଲୋକ ଲୋକ ଯାକ ଗରିବ ଲୋକ କେତେ କଷ୍ଟରେ ରାସ୍ତା କଡରେ ଖରାରେ ଗ ଗଛ ତଳେ ଶୋଇଥାଏ ସେଇ ଗଛ ଟାକୁ ବି ହାଣି ଦଉ ଆମେ। କିନ୍ତୁ ସେ ଗରିବ ଲୋକଟା କୁଆଡେ ଯିବ ସେଇ ଚିନ୍ତା ବି ଆମେ କରୁନୁ।
ସେଆ ଏମିତି ଚାଲିଚି ଜୀବନ ଟା ଚାଲୁ। କଣ ହଉଚି ଆଗକୁ ଦେଖାଯାଉ।
ଗୋଟେ ଆମ ଯେତିକି ଆମ ପଖରେ ସମ୍ଭବ ତାହା କରି ଚାଲିଲେ ଫ୍ୟୁଚର କାହାକୁ ତ ଗୋଟେ ମାନେ ତାର ଫଳ ତ ମିଳିବ। ସିଓର୍ ଆମେ ଦଶଟା କରୁ ଗଛ ଲଗେଇଲେ ତାକୁ ଜଣଙ୍କ ଉପରେ ଅ କୋଡିଏ ତିରିଶ ବର୍ଷ ପରେ କାହାକୁ ଟିକେ ଆରାମ ମିଳିବ କାହାକୁ କଣ ଗୋଟେ ଖାଇବାକୁ ମିଳିବ କିଛି ନା କିଛି ଆମ ଦ୍ଵାରା ତ ହେଇପାରିବ ଏତିକି କରିଦେଲେ ଆମ ପାଇଁ ଯଥେଷ୍ଟ।
ହଁ ହଁ ହଁ।
ଆଉ କିଛି ଦରକାର ନାହିଁ ମୋର ବି ସେମତି ଆମେ ଯେତେବେଳେ ସାଙ୍ଗମାନେ ଖାଇବାକୁ ଯାଉ କି କଣ ଇଏ ତ ବାହାରେ ବହୁତ ଅଛନ୍ତି ନିଜେ ଖାଇ ପାରୁନାହାନ୍ତି।
ହୁଁ, ହୁଁ।
ସେମାନେ ବି ସେଇ ଟାଇମରେ ଆସନ୍ତି, ତ ସେମାନଙ୍କୁ ଏମିତି ପଇସା ଦବାକୁ ଆମକୁ ଇଚ୍ଛା ଲାଗେନି। ପୁଅ ତମେ ଯାହା ଖାଇବା କଥା ଖାଅ? ସେଇଟା ଆମେ ବୁଝିବୁ, ଏମିତି ପଇସା ଦେଲେ କଣ ଟିକେ ଆ ବ ତାଙ୍କୁ ଭଲ ଲାଗେ କଣ ତାଙ୍କ ନାଇଁ ଆମକୁ ଟିକେ ଭଲ ଲାଗେନ କି ହଁ ଟିକେ କଣ ଗୋଟେ ସେ ଗୋଟେ ମଣିଷ ଆମେ ମଣିଷ ଏଟା ଏତେ ଭଲ ନାହିଁ? ତମେ ଖାଅ ଯାହା କରୁଛ ଆ ଥଣ୍ଡା ପାଣି ନିଅ କି ଯାହା କହୁଚ ନିଅ। ଆମେ ସେଟା ପେମ୍ ପଇସା ଦେଇଦେବୁ କି ଯାହା କରିବୁ।
ହୁଁ, ହୁଁ।
ଆମକୁ ଭଲ ଲାଗେ, ବଟ୍ ଆ ଲୋକ ବି ବୁଝୁନାହାନ୍ତି ଏମତି। ସ୍ୱାର୍ଥପର ହେଇଗଲେଣି ଆଜିକାଲି ଆଉ କଣ କାହାକୁ କହିବା?
ହୁଁ, ଆଜିକାଲି ଭାରି ଲୋକ ବହୁତ ଅଛନ୍ତି, ବହୁତ ସ୍ଵାର୍ଥପର, ଲୋକଟେ ମାଗୁଥିବ ଖାଇବା- କୁ ଦୋକାନ ପାଖରେ କିନ୍ତୁ ସେଇ ଲୋକଟା ସେମିତି ଠିଆ ହେଇଥିବ। ତା ଆଗରେ ଖାଉଥିବେ କିନ୍ତୁ ଦେବେନି ତାକୁ।
ହୁଁ
ବହୁତ ଖରାପ ଲାଗେ ସେଇ ଜିନିଷ ଦେଖିଲା ବେଳୁ ମଣିଷ ତ କୁଆଡେ ଯାଉଛି କୁଆଡେ ଲୁଚି ଯାଉଛି?
ହେୟା କହୁଛି ସେଟା ବହୁତ ମାନେ କଣ କହିଲେ ଧନୀଶ୍ରେଣୀ ଲୋକ ବହୁତ କରନ୍ତି।
ହଁ ହଁ ଧନୀଶ୍ରେଣୀ ଲୋକ ବହୁତ। ସେମାନଙ୍କର ହିଁ ଭାରି ଲୋଭ, ସେମାନେ ଏ ସବୁ ଦେଖିଥିବେ କଷ୍ ଷ୍ଟ ଦେଖି ଦେଖି ଯାଇଥିବେ, ତ ସେମାନେ ଜାଣିଥିବେ ହଁ, ହୁଁ, ହୁଁ ହୁଁ।
ଯିଏ ମାନେ ଅ ବିନା ପରିଶ୍ରମରେ ଫଳ ମିଳିଗଲା ତାଙ୍କୁ ତାଙ୍କେ ତାହାର ମାନେ ଆ ଭେଲ୍ୟୁଟା ସେମାନେ କାଢ଼ି ହଁ
ସେଇଆ ସେୟା, ଆଉ ଆପଣଙ୍କର ରୋଷେଇ ଆଜି କଣ ଆଜ୍ଞା?
ଆ ଆଜି କଣ ମୁଁ ଆଉ ଯାଇନଉ ଜଷ୍ଟ ଉପରେ ଆସିକି ବସିଚି ସେ ଭାଉଜ ହେରିକା ମାରି ଚା କରୁଛନ୍ତି। ଏତ ଖରା ହେଇଛି ପଖାଳ ଟିକେ ଆଜିକାଲି ଏ
ହୁଁ ଏ ଖରାଦିନ ତ ପଖାଳ ଖାଇବା ନିହାତି ଦ
ଏଁ ପଖାଳ ଟିକେ ନହେଲେ ହବନି ଆଉ। ପଖାଳ ସହିତ ଟିକେ ଦହି ଇଏ ଟିକେ ଅଦା ଟିକେ ଲଙ୍କା ଟିକେ କରିକି ଟିକେ ବଡ଼ି ଚୁରା କି କଣ ଖାଇଦେଲେ ଟିକେ ଶାନ୍ତି। କରିଦଉଛନ୍ତି ତ, ତ ଖାଇବାକୁ ପଡୁଛି ଆଗ। ନହେଲେ ମା ଏତେ କରିପାରୁନାହାନ୍ତି, ଯାହା ପରେ ସାହାଯ୍ୟ କରେ ମୁଁ, କଣ ଭାଉଜ ଆସିଲା ପରଠୁ ସେ କଟନ୍ତି ସବୁ।
ବଢ଼ଆ, ବଢ଼ିଆ ବଢ଼ିଆ।
ଆପଣଙ୍କର କଣ ରୋଷେଇ ଆଜି?
ଆଜି ଆମର ସେଇ ମାଛ, ହେଇଛି ମାଛ ଝୋଳ କରିଛନ୍ତି। ମୁ ସ୍କୁଲ୍ ଆସିଲା ବେଳକୁ ହୁଁ। ହଁ ମାଛ ଝୋଳ ହେଇଛି, ଭାତ ଯାହା ଆଉ। କଣ ଭଜା ଭଜି କଣ ହେଇଛି, କୋବି ଭଜା ହେଇଛି ଏମିତି ଆଉ।
ଓହୋ ଆଚ୍ଛା ଆଚ୍ଛା ଆଚ୍ଛା, ଆଉ ଆପଣ କୋଉ ସ୍କୁଲ ଯାଉ
ହଁ ମୋ ପୁଅ ମୋ ପୁଅ ବି ପଢୁଛି ଅଷ୍ଟମ ଶ୍ରେଣୀରେ ପଢୁଛି।
ଆଚ୍ଛା ଆଚ୍ଛା, ହଁ ଏବେ ତ ସ୍କୁଲ୍ ଫୁଲ୍ ସବୁ ଓପେନ ହେଇଗଲାଣି।
ହଁ ସ୍କୁଲ ଓପେନ ହେଇଗଲାଣି ଆମର ଟିକେ ସଖାଳ ସ୍କୁଲ ଚାଲିଛି ତ ଏଇ ସୋମବାର ଏଇ ଶନିବାର ପର୍ଯ୍ୟନ୍ତ ସକାଳ ବା ସ୍କୁଲ ସକାଳୁ ଯିବାକୁ ପଡୁଛି ଛଅଟାରେ ଯାଇକି ଆସିବାକୁ ପଡୁଛି ତ ଟିକେ କଷ୍ଟ ହଉଚି ସକାଳୁ ଟିକେ ଉଠିବା ଭାରି କଷ୍ଟ ହଉଚି ଟିକେ ହୁଁ ସେଇଟା ଟିକେ ଚାଲିଛି ତାପରେ ଶନିବାରଠୁ ତାପରେ ସୋମବାରଠୁ ହେଇଯିବ ଆମର ଇଏ
ହଁ
ଦିନ ସ୍କୁଲ ହେଇଯିବ
ହଁ ଏବେ ଋତୁ ତ ଚେଞ୍ଜ ହେଲାଣି ବର୍ଷା ଦିନ ଆସିଲାଣି ଧୀରେ ଧୀରେ ତ ଦଶ ଦଶଟା ରୁ ଚାରିଟା ହେଇଯିବ ଆଉ
ସେଇଆ ସେଇଆ ସେଇଆ
ନା ଆମକୁ କିଛି ନାହିଁ ସେ ପିଲା ଛୋଟ ଛୋଟ ପିଲାମାନାନଙ୍କୁ ଟିକେ ଅସହ୍ୟ
ହଁ ଖରା ସେ ସେଇଟାକୁ ଦେଖିକି ଆମର ହଁ ପ୍ରଧାନ ଶିକ୍ଷକ ସେ କରିଛନ୍ତି ଯେ ନାଇଁ ଟିକେ ଥ ସକାଳୁଆ ସ୍କୁଲ ଚାଲୁ
ହଁ ନା ପିଲାଙ୍କୁ ନ ଦେଖିଲେ ହବନି ପିଲା ହିଁ ମାନେ ଦେଶର ଭବିଷ୍ୟତ ନା
ହଁ ହଁ ହଁ
ସେମାନଙ୍କୁ ନ ଦେଖିଲା ପରେ ଅସୁବିଧା
ହଁ ସେଇୟା ସେଇଆ ସେଇଆ ହଁ ହଉ ହଉ ଆପଣଙ୍କ ସାଙ୍ଗେ କଥା ହେଇକି ବହୁତ ଭଲ ଲାଗିଲା ଆଜ୍ଞା ବହୁତ ଭଲ ଲାଗିଲା ମାନେ କିଛିଟା ହଁ ଆଉ ଟିକେ ଅଛି ନା ହଁ ହଉ ଆପଣ ଆ ତାହେଲେ ଏବେ ଖାଉଛନ୍ତି କେତେଟା ବେଳକୁ ଖାଉଛନ୍ତି ଏମିତି ସାଢେ ଗୋଟେ ଦିଟା ବେଳକୁ ନା ଏମିତି
ନାଇଁ ମା ମା ଆମର ସ୍କୁଲ ଟାଇମ କରିଛି ଗୋଟେରେ ଦିଟା ଭିତରେ ଆମ ସବୁବେଳେ ପରିବାର ଆମ ସବୁବେଳେ ଆଉ ସ୍କୁଲ ବେଳେ ଯେତେବେଳେ ଆମ ସେ ଗୋଟେରେ ଦିଟା ଛୁଟି ହୁଏ ତ ସେତେବେଳେ କି ଆମର ଖାଇବା
ବହୁତ ବଢିଆ ବଢିଆ ବଢିଆ ହଉ ହଉ ହଉ ହଁ ହଉ ଆଜ୍ଞା ଆଜ୍ଞା ଧନ୍ୟବାଦ ହଉ ହଉ ହଉ ହଉ ହଉ